ବୁଟ ଡାଲି ଉପରେ କିଛି ହଉ
ଅ ବୁଟ ଡାଲି ବୁଟ ଡାଲି ଓଡ଼ିଆ ଘରର ଗୋଟେ ପ୍ରୋଟିନ୍ ଖାଦ୍ୟ। ଯଉଟା କି ବୁଟ ଡାଲି ମାନେ ହଉଛି ଚଣା ଡାଲି। ଓଡ଼ିଆ ରାନ୍ଧଣା ରେ ଏଇଟା ବହୁତ ଭଲ ଚାଲେ। ସ୍ଵାଦିଷ୍ଟ ତା ସହିତ ପୃଷ୍ଟିକର ବି ତା ସହିତ ଶସ୍ତା ବି। ପର୍ବପର୍ବାଣୀରେ ବି ବୁଟ ତ ଲାଗେ।
ବୁଟ ଡାଲିର ଉପକାରିତା ଯେ ମାଂସ ଖାଉ ନଥିବା ଲୋକମାନେ ବେଷ୍ଟ ପ୍ରୋଟିନ୍। ପ୍ରୋଟିନ୍ ର ଭଣ୍ଡାର ବୁଟ ଡାଲି ପେଟ ପାଇଁ ବି ଭଲ ଫାଇବର ଥିବାରୁ ବି ଭଲ ହୁଏ ପେଟ ବି ସଫା ରୁହେ ବୁଟଡାଲି।
ହଁ ସେଥିରେ ସୁଗାର କମ୍ ଥାଏ। ଆଉ ଡାଇବେଟିସ୍ ରୋଗୀ ବି ଖାଇପାରିବେ ବହୁତ୍ ଶକ୍ତି ବି ଦିଏ ସେ ଦିଏ। ଏ ଲୋହୋ କାଲସିୟମ୍। ଅ ଥିବାରୁ ଦୁର୍ବଳତା ଯୋଉ ଥାଏ ସେ ଦୁର୍ବଳତା ବି କମିଯାଏ।
ବୁଟ ଡାଲିର ରେସିପି ଥାଏ। ଏତି ସାମଗ୍ରୀ ଲାଗେ ବୁଟ ଡାଲି ଗୋଟେ କପ୍। ଚାରି ଘଣ୍ଟା ବତୁରା ହେଇଥିବ ପିଆଜ ଦିଟା। ଟମାଟୋ ଗୋଟେ ଅଦା ରସୁଣର ବଟା। ଗୋଟେ ଚାମଚ ହଳଦୀ ଗୋଟେ ଚାମଚ ଲଙ୍କାଗୁଣ୍ଡ ଜିରା ପଞ୍ଚପୁଟଣ ତେଲ। ଲୁଣ ଧନିଆ ପତ୍ର ଏସବୁ ତାର ସାମଗ୍ରୀରେ ଥାଏ।
ହଁ ତାକୁ ପ୍ରଥମେ ସିଝେଇ ଦେଇକି। ମାନେ ଡାଲିଟାକୁ ପ୍ରଥମେ ବୁଟ ଡାଲି ଟାକୁ ଚାରିରୁ ପାଞ୍ଚ ଘଣ୍ଟା ଅ ଆଗରୁ ଗରମ ପାଣିରେ ପକେଇକି ତାକୁ ବତୁରେଇକି ରଖିବ। ରଖି ସାରିଲା ପରେ ତାପରେ ବୁଟକୁ ଭଲ ଭାବ ରେ ଧୋଇକି ଗୋଟେ ପ୍ରେସର୍ କୁକରରେ ଅ ସେ ବୁଟକୁ ଧୋଇକି ପକେଇକି ପ୍ରେସର୍ କୁକରରେ ଦେଇକି ଅଳ୍ପ ପାଣି ଦେଇକି ଆଉ ସ୍ଵାଦ ଅନୁସାରେ ଅଳ୍ପ ଲୁଣ ଆଉ ଅଳ୍ପ ହଳଦୀ ଟିକେ ଦେଇକି। ଏ ସେଥିରେ ତିନି ରୁ ଚାରିଟା ସିଟି ମାରିବ ଯେମିତି ପ୍ରେସର୍ କୁକରରେ ଯେମତି କି ଟିକେ ଗୋଟା ରହିବ ବୁଟ ଟା। ଅ ବେଶୀ ନରମ ହେଇକି ନହେଲେ ଘାଣ୍ଟି ହେଇଯିବ।
ଯେମିତି ବୁଟ ଡାଲି ଛୁଙ୍କ ଦେବା ପାଇଁ କଡ଼େଇରେ ତେଲ ଗରମ କରିକି ପଞ୍ଚ ଫୁଟଣରେ ପକେଇଆ। ତା ସହ ଜିରା ଦିଇଟା ତାସହ ଶୁଖିଲା ଲଙ୍କା ତା ସହ ବାଦାମ ବି ଭାଜି ପିଆଜ ଭାଜିଆ ପିଆଜର ରଙ୍ଗ ବା ବାଦାମୀ ହବା ପର୍ଯ୍ୟନ୍ତ ତାକୁ ଭାଜିବା ତାପରେ ଅଦା ରସୁଣ ର ବଟା ତାପରେ ଦିଆଯିବ। ଭଲସେ କସିବା ତାକୁ
ହଁ ସେଥିରେ ଟ ଟମାଟୋ ଯୋଉ ଛୋଟ ଛୋଟ କରିକି କାଟି ଦେଇଥିବା ଟମାଟୋ। ଆଉ କଞ୍ଚା ଲଙ୍କା ଆ ଧନିଆ ଗୁଣ୍ଡ ଆଉ ଦେଇକି ତାକୁ ତେଲ ଛାଡିଲା ପର୍ଯ୍ୟନ୍ତ କଷିବୁ ଅଳ୍ପ ଅଳ୍ପ ପାଣି ଦେଇକି କଷିବୁ। ତାପରେ ସିଝା ହେଇଥିବା ବୁଟ ଡାଲିକୁ ପକେଇକି ସେଇ ମସଲାରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ତାକୁ ଭଲରେ ଫୁଟେଇବୁ। ତାପରେ ଯାଇକି ଧଣିଆ ପତ୍ର ଚି ଯୋଉ ତରକାରୀ ହେଇ ସାରିଲା ପରେ ତା ଉପରେ ଧଣିଆ ପତ୍ର ଆଉ ଗରମ ମସଲା ଟିକେ ପକେଇଲେ ତାର ସ୍ଵାଦ ଟା ଭଲ ଆସେ।
ବୁଟଟଲିରେ ଆଉ ବି କିଛି ରୋଷେଇ ଯେମିତି ବୁଟ ଡାଲି ଭଜା ମିକ୍ଚର କରି ଖାଆନ୍ତି ନା ପର୍ବତି ନଡ଼ିଆ ତା ସହ କଞ୍ଚା ଲଖା ଦେଇ ଭଜା କରନ୍ତି। ଭୋକ ବି ଲାଗେ ଆଉ ବୁଟ ଡାଲିରେ ବରା ବି ହୁଏ। ବତୁରା ବୁଟ ଡାଲିକି ବାଟି ଦେଇକି ତା ସହ ପିଆଜ ମିଶେଇ ତେଲରେ ଭାଜି ଦିଅନ୍ତି ତା ସ ଚା ବି ପିଇଲେ ବହୁତ ବି ମଜା ଲାଗିଥାଏ ତେଲରେ ଭାଜନ୍ତି ପ୍ଲସ୍ ଛାଣି ବି ଦିଅନ୍ତି ତାକୁ। ଆଳୁ ବୁଟ ଡାଲି କଷା ବି ଗୋଟେ ଥାଏ। ଖାଇବାକୁ ବି ରୁଟି ସହ ବହୁତ ଭଲ ଲାଗିଥାଏ। ଆଳୁ ଆଉ ବୁଟ ଡାଲି ମିଶେଇ କଷା ଲୁଚି ସ ଖାଇବା ଯୋଉ ମଜା। ତ ଅଲଗା ପ୍ରକାର ଆଉ।
ହ। ହଁ ଭୂତ ଡାଲିଙ୍କୁୁ ରାନ୍ଧିବା ସମୟରେ ବି କିଛି କଥାକୁ ଧ୍ୟାନ ଦେବା କଥା ଆଉ ଯେମିତି କି ବତୁରେଇବା ବୁଟ ଡାଲି କୁ ନିହାତି ଜରୁରୀ ନହେଲେ ଅ ବୁଟ ଡ଼ାଲି ଯଦି ନ ବ ତୁରେଇକି ଖାଇବୁ ତାହେଲେ ଗ୍ୟାସ୍ ହେବ। ଅ ଚାରି ରୁ ପାଞ୍ଚ ଘଣ୍ଟା ମାନେ ମିନିମମ୍ ଟା କ ଚାରି ରୁ ଛଅ ଘଣ୍ଟା ପର୍ଯ୍ୟନ୍ତ ପାଣି ରେ ବତୁରଇ ରଖିବା ଭଲ। ଆଉ ସିଝେଇବା ବେଳେ ଅଳ୍ପ ଯୋଉ ହେଙ୍ଗୁ ପକାନ୍ତି ହେଙ୍ଗୁ ଦେଲେ ଅ ଗ୍ୟାସ୍ ବି ହୁଏନି ବୁଟ ଡାଲି ଟା ଟିକେ ପେଟ ପାଇଁ ଖରାପ ଥାଏ ଯୋଉଟା କି ଗ୍ୟାସ୍ ହୁଏ। ଯଦି ତାକୁ ସିଝେଇଦବା ସିଝେଇଲା ସମୟରେ ଟିକେ ହେଙ୍ଗୁ ଦେଇକି ସିଝେଇବା ତାହେଲେ ଗ୍ୟାସ ହୁଏନି। ଆଉ ବର୍ଷା ଦିନେ ଟିକେ ଅଦା ଅଧିକ ଦେଲେ ପେଟ ଠିକ ରହିବ। ନହେଲେ ଝାଡା ହବ।
ହ। ଗରମ ଭାତ ତା ସହ ଘିଅ ତା ସ ବୁଟ ଡ଼ାଲ୍ ତରକାରୀ ପୁରା କହିଲେ ଆଉ ନସରେ ପରଟା ସହ ବୁଟ ଡାଲି ଭଜା ବି ବହୁତ ଭଲ।
ହ
ମାଣବସା ଗୁରୁବାର ଯୋଉ ହୁଏ ମାର୍ଗଶିର ମାସରେ ମା ମାନେ ବିନା ପିଆଜ ରସୁଣ ବୁଟ ଡାଲି ଭୋଗ ବି କରିଥାନ୍ତି।
ହଁ ବୁଟ ବୁଟ ଡାଲି ମାନେ ଗରିବ ମାନେ ଯୋଉମାନଙ୍କର ଟିକେ ପଇସା କମ ଥାଏ ଗରିବ ତାଙ୍କର ବୁଟ ଟା ଅଁ ତାଙ୍କର ଅ ମାଂସ ଭଳିଆ ପୁରା ଲାଗେ ଆଉ ଅଳ୍ପ ଖର୍ଚ୍ଚରେ ବି ପେଟ ପୁରି ଯାଏ ଆଉ ଶରୀର ପୁରା ଖୁସି ହେଇଯାଏ ଆଉ ମନ ଶାନ୍ତି ହେଇଯାଏ। ତତେ ବୁଟ ଡାଲି କଷା ଭଲ ଲାଗେ ନା ଭଜା ଭଲ ଲାଗେ ପରଟା ସହିତ
ନାଇଁ ବୁଟ ଡାଲି କଷା ଟା ଭଲ ଲାଗେ ନା ବିଭିନ୍ନ ପ୍ରକାର ମସଲା ପଡିଥାଏ ଖାଇବାକୁ ସିନା ଭଲ ଲାଗେ ହେଲେ ପେ ଟ ପାଇଁ ତ ସେଇଟା ଖରାପ ନା।
ହଁ। ଆଉ ଗୋଟେରେ ଅଛି ଆଳୁ କଷା ଯୋଉଟା କି ଓଡିଆଙ୍କର ପ୍ରିୟ ତରକାରୀ। ଆଁ ମାନେ ଆଳୁକଷା ମାନେ ଓଡିଆ ଘରର ପୁରା କଣ ଭଲ ଖାଇବା। ଭାତ ସହିତ ଖାଆନ୍ତି ଆଳୁ ତରକାରୀ ରୁଟି ସହିତ ଖାଆନ୍ତି ଆଉ ସବୁ ହ ସବୁ ସହ ଭଲ ଲାଗେ ଆଉ ସହଜ ବି ଥାଏ ଆଉ ସ୍ଵାଦିଷ୍ଟ ବି ଥାଏ।
ହଁ ତାକୁ ଘରେ ଯେ ମିତି କି ରାନ୍ଧନ୍ତି ଆଳୁକୁ ବିଭିନ୍ନ ପ୍ରକାର ଡିଜାଇନ ରେ ରାନ୍ଧନ୍ତି ନା ସେମିତି ଥାଏ ଯେମିତି ଆଳୁ କଷା ଆଳୁକୁ ଫାଷ୍ଟ ପାଞ୍ଚରୁୁ ଚାରି ମଝାରି ସାଇଟ୍ ଚକଣା କଟା ନ? ତାପରେ ପିଆଜ ଦିଟା କଟା ଟମାଟ ଗୋଟେ ଅଦା ରସୁଣ ର ଯୋଉ ବଟାଟାକୁ। ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ। ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଯେକୌଣସି ବି ଗୁଣ୍ଡ ନେଇପାରିବ। ଏମିତି ପଞ୍ଚ ଫୁଟଣ ବି ଦରକାର। ତେଲ ଲୁଣ ଜିରା ଧନିଆ ପତ୍ର ଆଉ ଭୃଷଙ୍ଗ ପତ୍ର ଏସବୁ‌।
ତାପରେ ସେଟା ଆଳୁକୁ ଭାଜି ଭାଜି ଦବ ନହେଲେ ଯୋଉ ଆଳୁ କଟା ହେଇଥିବ ତରକାରୀ ପାଇଁ ତାକୁ ଭଜା ହବ ନହେଲେ ତାକୁ ଯଦି ସିଝେଇ ଦେଇକି ମାନେ ଆଳୁଟା ପୁରା ବି ଭିତରଟା ସିଝାଇଦବ ତାକୁ ପ୍ରଥମେ ପାଣି ଦେଇକି ସିଝେଇ ଦେବୁ ସିଝେଇ ସାରିଲା ପ ପରେ କଡେଇ ରେ ଅଳ୍ପ ତେଲ ଦେଇକି ସେଇ ଆଳୁ ଟାକୁ ସେଇ ସିଝା ଆଳୁ ଟାକୁ ତେଲରେ ପକେଇ ଦେଇକି ସେଥିରେ ହଳଦୀ ଆଉ ଟିକେ ଲଙ୍କା ଗୁଣ୍ଡ ଦେଇକି ଭାଜିଲେ ତରକାରୀ ବି ଭଲ ସ୍ଵାଦ ଆସେ ଆଉ ଯେମିତି କି ହଁ ଟିକେ ଲାଲ ହେଲା ପର୍ଯ୍ୟନ୍ତ ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ ଭାଜିଲେ ଆଳୁର ରଙ୍ଗ ବି ଭଲ ଆସି ଯାଇଥାଏ।
ହଁ ଏମିତି ମସଲା କଷା ଯେମିତି ହୁଏ। ଏଇ ଯୋଉ ଗରମ ତେଲରେ ପଞ୍ଚ ଫୁଟଣ ରେ ବି ଦିଆଯାଏ ତାପରେ ପିଆଜ ଭଜା ଯାଏ ଛୋଟ ଛୋଟ ଖଣ୍ଡ କରିକି ପିଆଜ ର ରଙ୍ଗ ବି ବାଦାମ ହବା ଯାଏ ତାକୁ ଭାଜିବା ଦରକାର। ତାପରେ ଅଦା ରସୁଣ ବଟା ଦିଆଯାଏ କଞ୍ଚାଗନ୍ଧ ଯିବା ଟିକିଏ ପାଣି ସହ ତାକୁ ମିଶାଯାଏ ତା ସହ ଗୋଟେ ଟମାଟୋ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଦେଇ ତେଲ ପୁରା ଯାଏ ତାକୁ କଷା ହୁଏ।
ହଁ ଆ ଆଳୁ ଟାକୁ ବି ଭଜା ଆଳୁକୁ ମସଲାରେ ପକେଇକି ଦୁଇରୁୁ ତିନି ମିନିଟ୍ ପର୍ଯ୍ୟନ୍ତ ଭଜାଯାଏ। ଅଳ୍ପ ପାଣି ଦେଇ ଗ୍ରେଭି କରି ଚାହୁଁଥିଲେ ଟିକେ କମ ପାଣି ଦବୁ ଆଉ ଯଦି ତରକାରୀ ଅଧିକ ପାଣି ରଖିବାକୁ ଚାହୁଁଥିଲେ ଅଧିକ ପାଣି ଦବୁ। ତାପରେ ତାକୁ ଘୋଡେଇ ଦେଇକି ପାଞ୍ଚ ମିନିଟ ପର୍ଯ୍ୟନ୍ତ ଛାଡିଦବୁ। ଅ ତାପରେ ଆଳୁ ଟିକେ ମାନେ ତା ପାଣି ଟିକେ ଫୁଟିଲା ପରେ ତରକାରୀ ଟା ଟିକେ ଫୁଟିଲା ପରେ ସେଥିରେ ଉପରେ ଗରମ ମସଲା ଆଉ ଧଣିଆ ପତ୍ର ଦେଇକି ରଖିଦବୁ।
ହଁ ଯେମିତି ଆମ ଓଡିଆ ଷ୍ଟାଇଲରେ ଯେମିତି ଆଳୁ କଷା ବନାନ୍ତି। ସେମିତି ଆଳୁ କଷା ହେଇସାରିଲା ପରେ ଯେମିତି ପୋଡା ଜିରା ଗୁଣ୍ଡ ଛିଞ୍ଚିଲେ ସ୍ୱାଦ ତ ପୁରା ଅଲଗା ପ୍ରକାର ହେଇଯାଏ। ତାପରେ ଗରମ ମସଲା ଟିକେ ଛିଞ୍ଚି ଦେଲେ ସିଏ ପୁରା ଉତ୍ସବ ଦିନେ ଗରମ ମସଲା ଟିକେ ଦେଇଦେ ବାହୁଡା ଯାତ୍ରା ପାଇଁ ପୁରା ଉତ୍ସବ ଲାଗେ। ତା ସହ ବି ନଡିଆ କୋରା ବି ଦିଆଯାଏ। ଆଳୁ କଷା ପୁରା ରୟାଲ ହୋଇଯାଏ।
ହଁ ଯୋଉଟାକି କଟକ ରେ ଟିକେ ପ୍ରସିଦ୍ଧ ଥାଏ ନଡିଆ କରା ଆଳୁ କଷା ଉପରେ ନଡିଆ କରା ଦେଲେ ଭଲ ଲାଗେ। ଆଉ ଏଇଟାକୁ ଗରମ ଭାତ ସହିତ ବି ଖାଇ ହବ। ଗରମ ଭାତ ସହିତ ଡାଲି ଆଉ ଅଳ ଆଳୁ କଷା ହେଲେ ଭଲ ଲାଗିବ। ନହେଲେ ଆଳୁ କଷା ଆଉ ରୁଟି ବ୍ରେକ ଫାଷ୍ଟରେ ଖାଇବାକୁ ବି ଭଲ ଲାଗେ ଡିନର ରେ ବି ଖାଇ ହବ। ଆ ତା ସହିତ ପଖାଳ ସହିତ ହଁ ପୁରୀର ଖାଇ ହବ ତାପରେ ପଖାଳ ସହିତ ବି ଥଣ୍ଡା ଆଳୁ କଷା ବି ଖାଇ ହବ। ଆଉ ବେଶୀ ତ ଭଲ ଲାଗିବ ଆଳୁଷ ସହିତ ବରା
ହଁ ସେ ତ ଖାଇବା ପୁରା ନ କହିଲେ
ହଁ ଜଳଖିଆ ଜଳଖିଆ ଦୋକାନ ମାନେ ଯୋଉମାନେ ଜଳଖିଆ ଦୋକାନ ଦେଇଛନ୍ତି। ତାଙ୍କ ପାଖରେ ଯଦି ଆଳୁ କଷା ସହିତ ଆ ବରା ଅ ମିଳିଯିବ ତାହେଲେ ମନ ଶାନ୍ତିରେ ଲୋକ ଖାଇକି ଆସିବେ।
ଅ ହଁ ବର୍ଷା ଦିନେ ତ ଟିକେ ସ୍ଵତନ୍ତ୍ର ଥାଏ ନା ଆଳୁ କସା ଟା ଟିକେ ଅଧିକ ଲଙ୍କା ଦେଇ କଷା ହେଇଥିବ ତା ସହିତ ଗରମ ଭାତ। ତା ସତ ଟିକେ ଘିଅ ଚଳିବ ନହେଲେ ଘିଅ ନଦେଲେ ଖାଇଲେ ବି ଚଳିବ। ବର୍ଷା ଦିନେ ବି ବେଶୀ ଥଣ୍ଡା ଧରିବନି ସେମିତି ଖାଇଲେ।
ହଁ ବେଶୀ ଭଲ ଲାଗେ ଆଳୁ କଷା। ସହିତ ଯୋଉ ଆଳୁ କଷା ଟା ଯଦି ଟିକେ ଗ୍ରେଭି ଥିବ ତା ସହିତ ପୁରୀ ଆଉ ପୁରୀ ଥିବ। ନହେଲେ ପରଟା ଥିବ ନହେଲେ ରୁଟି ଥିବ ଟି ହାଲକା
ଆଳୁ କଷା ତ ଓଡିଆ ମାନଙ୍କର ପୁରା ପ୍ରିୟର ଗାନ୍ଥଣ ନା। ତାଙ୍କୁ ଯୋଉ ପ୍ରତୀକ କୁହାଯାଏ ମନ ପୁରା କିଣିନି ଓଡିଆ ଭାନ କର।
ହଁ ମତେ ତ ଆଳୁକଷା ସହିତ ରୁଟି ଖାଇବାକୁ ଭଲଲାଗେ। ଯେହେତୁ ମୁଁ ଟିକେ ତେଲ କମ୍ ଖାଏ। ସେଥିପାଇଁ ମତେ ପରଟା ବି ଏତେ ପସନ୍ଦ ନୁହେଁ। ଖାଏନି ଆଉ ପୁରୀ ହେଲେ ବି ମୁଁ ଖାଏନି ଆଳୁକଷା ସହି ତ ସାଧା ରୁଟି ମତେ ବହୁତ ଭଲଲାଗେ।
ଆଳୁୁର ବି ବରା ହୁଏ ଆଳୁବରା କରନ୍ତି।
ଆଳୁରେ ବରା।
ହଁ।
ମୁଁ ଜାଣିନି ଆଳୁରେ ବରା ହୁଏବୋଲି।
ସେମତି ଆଳୁକୁ ଫାଷ୍ଟେ କାଟିନେବୁ ଟିକିଟିକି କରିକି ତାପରେ ବେସନ ଦେବୁ ବେସନରେ ଟି କିଏ ଅଦା ରସୁଣର ଟିକେ ବଟା ପଡ଼ିବ ତାପରେ। ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ। ଧନିଆ ଗୁଣ୍ଡ ପକେଇ ତାକୁ ଭଲସେ ତାକୁ ମିଶେଇଦବ ମିଶେ ଦେଲା ପରେ ତାକୁ ଗରମ ହୋଇଥିବା ତେଲରେ ତାକୁ ଛାଣିଦେଲେ ସେ ଆଳୁର ବ ରାର ଗୋଟେ। ଗୋଲ ଟାଇପ ର ଗୋଟେ ଆସିଯାଏ ଯେମିତି ବରା ଛଣା ହୁଏ ସେମିତି ଆଳୁରେ ବି ବରା ଥାଏ। କେବେ ବନେଇକି ଖାଇବ ତାପରେ କହିବ। ତାସହ ଟିକେ ଟମାଟୋ ସସ୍ ହେଲେ ବି ଭଲ ଲାଗିବ ଆହୁରି।
ଆଉ ଧନିଆ ଚଟଣି।
ହଁ ଧନିଆ ଚଟଣି ତା ସ ପୋଦିନା ଚଟ୍
ପୋଦିନା ଚଟଣୀ। ଖଟା ଲାଗିବନି ପୋଦିନା ଚଟଣି ଖାଇଲେ? ପୋଦିନା ଚଟଣି ଖାଇଲେ ଟିକେ ଖଟା।